ହ୍ୟାଲୋ, ହ୍ୟାଲୋ, ଅଲିଭା କହୁଥିଲ?
ଆଜ୍ଞା।
ତମେ କୋଉଠୁ କହୁଚ?
ମୁଁ ବାଲେଶ୍ଵରରେ କହୁଚି, ବାଲେଶ୍ୱର।
ଓ, ଆଉ ତମେ କଣ କରୁଚ କଣ?
କରିବି କଣ, ଆଜ୍ଞା।
ମାନେ ପଢା ପଢି କରୁଚ ନା ମାନେ ଅଲଗା କଣ? କାମ କରୁଛ ନା କ
ନା ନା ପଢାପଢି କିଛି ନାହିଁ, ମୁଁ ପୁରା ହାଉସ ୱାଇଫ।
ଓହୋ। ତ ଏବେ ପୁରା ଟୋଟାଲି ଘରେ କାମ କରୁଚ।
ଘରେ କାମ କରୁଚି।
ଆଉ ତମର ଘରେ କେମିତି ସମସ୍ତେ ଅଛନ୍ତି?
ଭଲ ଅଛନ୍ତି।
ଆଉ ଘର କାମ ଛଡା ତମେ ଆଉ କିଛି କରୁନ।
ହଁ ଏଇ ହଉଚି ଗୀତ ଟିକେ ଉଁ ଅଁ ଗାଏ ଗୀତ ଟିକେ ପ୍ରାଟିସ୍ କରେ। ଆଉ ଛୁଆଙ୍କୁ ଟିକେ ଗୀତ ଟିକେ ଶିଖାଏ।
ତମର କେତେଟା ପିଲା ଅଛନ୍ତି?
ଏଇ ପାଁ ଛଅ ଜଣ ଆଉ। ମାନେ ପିଲା ମାନେ ମାନେ ମୋ ପିଲା? ପୁଅ ଗୋଟେ ଝିଅ ଗୋଟେ।
ହଁ ତ ତମେ ଯୋଉ ଗୀତ ଇଏ କରୁ ମାନେ ଶିଖଉଚ ମାନେ କଣ ପିଲା ଅଛନ୍ତି ତମର କେତେ ପିଲା ଅଛନ୍ତି ତାଙ୍କୁ ଶିଖଉଚ?
ହୁଁ ପାଁ ଛଅ ଜଣ।
ପାଁ ଛଅ ଓହୋ ଆଉ ତମେ ବାଲେଶ୍ଵରରେ ସେଠି ଯୋଉ ରହି ଚ ସେଇଟା କଣ୍ ତମ ଶାଶୁଘର?
ହଁ ବାଲେଶ୍ଵର ବାହାନଗା ଶୁଣିଚନ୍ତି ନା ଟ୍ରେନ୍ ଆକ୍ସିଡେଣ୍ଟ୍ ଯୋଉ ହେଇଥିଲା।
ହୁଁ-ହୁଁ
ସେଇଟା ଉଁ ସେଇଟା ଆମ ବାପ ଘର ପାଖକୁ ଅଳ୍ପ ବାଟ।
ଅହ। ହଁ ବାଲେଶ୍ଵରରେ ସେମିତି କଣ ଭଲ ଭଲ ଜାଗା କିଛି ଅଛି ସେଠି?
ହୁଁ ବହୁତ୍ ଭଲ ଜାଗା ଅଛି।
କଣ କଣ?
ଅଛି ଯୋଉ ପଞ୍ଚଲିଙ୍ଗେଶର ନାଁ ଶୁଣିଚନ୍ତି ନା?
ହଁ-ହଁ-ହଁ
ପଞ୍ଚୁଲିଙ୍ଗେଶ୍ଵର୍ ଆଉ ଅଛି ବହୁତ୍ ଭଲ ଭଲ ଜାଗା ଏ ଯୁ ଇମାମି ଜଗନ୍ନାଥ ମନ୍ଦିର।
ହୁଁ
ବହୁତ୍ ଜାଗା ଆଉ ଗୋଟେ ଆମେ ଯାଇଥିଲେ ଗୋଟେ ଜାଗା ଶିବ ମନ୍ଦିର ବହୁତ୍ ଶାଳବଣି ର ସେ ବହୁତ୍ ଭଲ ଜାଗା ମା ବହୁତ୍ ମାନେ ବୁଲିବା ପାଇଁ ବହୁତ୍ ଭଲ ଭଲ ଜାଗା ଅଛି।
ତମେ ସବୁ ଜାଗାକୁ ଯାଇକି ଆସିଚ?
ହଁ ସବୁ ଜାଗା ବୁଲିକି ଆସଚି। ଆଉ ଆମ ଆଡେ କେବେ ଆସୁନାହାନ୍ତି ବୁଲି ବୁଲାକି ଯିବେ।
ହଁ ଯିବି ତମେ ଡାକିଲ ଏବେ ମୁଁ ଯେମିତି ହେଲେ ଯିବି।
ଆଉ
ଆଉ କଣ୍ ଖାଇଥିଲେ?
ନାଇଁ ମୁଁ ଆ ମତେ ଟିକେ ଥଣ୍ଡା ହେଇଯାଇଚି ତ ମୁଁ ସେଥିପାଇଁ ଲେଟ୍ ରେ ଉଠିଲି। ତ ମୁଁ ଏବେ ଜଷ୍ଟ ଏଇ ଅଧଘଣ୍ଟେ ହେବ ଉଠିକି ମୁଁ ଏବେ ଜଷ୍ଟ ପାଣି ପିଇକି ଖାଲି ଆସିଚି ଛା ତ ଉପରକୁ ଆସିଚି ବସିଚି ତ ତମ ସହିତ ଏବେ କଥା ହେଲି ଆଉ। ଆଉ ତମର ସବୁ କାମ ସାଲଲାଣି?
ହଁ କାମ ସରିଲାଣି ଆବି ଆଜି ହଉଚି ମାନେ ପୋଲିଓ ଦିଆଯିବ। ହସ୍ପିଟାଲ୍ ର ଡାକିଛନ୍ତି।
କାହାର କଣ ହେଇଥିଲେ କି?
ନା-ନା ଆଜି ପୋଲିଓ ଦିବସ ପୋଲିଓ ସମସ୍ତେ ପାଞ୍ଚ ବର୍ଷରେ କମ ଛୁଆ ପୋଲିଓ ଖାଇବ।
ଓ ହୋ ତମର ପୁଅ ର ବୟସ କେତେ ଝିଅ ର ବୟସ କେତେ?
ଝିଅର ଏଇ ସାଟେ ପୁରିକି ଆଠ ଚାଲୀଲା। ଆଉ ପୁଅ ଏଇ ସାତ ମାସ ଚାଲିଛି।
ଓ ଏତେ ଛୋଟ?
ଛୋଟ
ହୁଁ ହୁଁ। ହଁ ଝିଅ କଣ ମାନେ କେତେ ବୟସ କହିଲ ତାକୁ?
ଝିଅର ସାତ ମାନେ ସାତ ପୁରୀକି ଏ ଜୁନ ଛଅ ପାଖରୁ ଆଠ ପଶିଲା।
ହ ସେ ସ୍କୁଲ ଯାଉଛି?
ହୁଁ ଏଇ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ପାଠ ପଢୁଛି।
ଓହୋ ତାର କଣ ଯୋଉ ବୋଧ ନା ପ୍ରାରମ୍ଭ ଏମିତି ସେଇଠୁ ତ ଷ୍ଟାର୍ଟ କରନ୍ତି।
ହ ହ ପ୍ରାରମ୍ଭ ପାଖରୁ ଷ୍ଟାର୍ଟ ହୁଏ ତାର ଏବେ ଦ୍ଵିତୀୟ ଶ୍ରେଣୀ।
ଦ୍ୱିତୀୟ ଶ୍ରେଣୀ?
ତିୟ ଶ୍ରେଣୀ।
ଆଉ ତମେ କଣ ଖିଆ ପିଆ କରିଥିଲ ସକାଳୁ?
କିଛି ଖାଇନାହିଁ ଏଇ ଡ୍ରାଏ ଫ୍ରୁଟ୍ସ ଟିକେ ପକେଇ ଦେଇଥିଲି ଆଉ।
ଓ ଆଉ କିଛି ଖାଇନ?
ଆଉ କିଛି ଖାଇ ନାହିଁ। ଏଇ ତ ଛୁଆକୁ ଖୋଉଥିଲି। ଶ ତାକୁ ସ
ହଁ।
ଆଉ ଘରେ କିଏ କିଏ ଅଛନ୍ତି?
ଘରେ ଆମର ମୁଁ ମୋ ଭଉଣୀ ଆଉ ଗୋଟେ ମୋର ଭାଇ ତାପରେ ବାପା ମା। ଆଉ ତମର?
ଆମର ଶାଶୁ ଶଶୁର ଯା ଦେଢ଼ଶୁର ପୁତୁରା ଦୁଇଜଣ। ଆଉ ସ୍ୱାମୀ ଆଜ୍ଞା।
ମୁଁ କହିଲି ଶୁଭିଲାନି କଣ କହିଲ ଆଉ ଥରେ ଟିକେ କୁହ।
ହଁ। ଆମ ଘର ମାନେ ଶାଶୁ ଶ୍ୱଶୁର ଯା ଦେଢଶୁର ପୁତୁରା ଦି ଜଣ। ଆଉ ମୋ ଝିଅ ପୁଅ ଶ୍ୱାମୀ ଆଉ।
ଓହୋ। ଆପଣଙ୍କ ସ୍ୱାମୀ ଏବେ କଣ ମାନେ ଅଫିସ ଯାଇଛନ୍ତି?
ନା ଏବେ ଘରେ ଅଛନ୍ତି ସେ ବାହିରେ କାମ କରନ୍ତି। ବା ବାହିରେ ପଥର ମୂର୍ତ୍ତି କାମ କରନ୍ତି ଏବେ ଘରକୁ ଆସୁ ଛନ୍ତି ଅଛନ୍ତି ପଳେଇ ଯିବେ ଆଉ।
ଓହୋ ଭଲ। ଆଉ ସମସ୍ତଙ୍କ ଦେହ ଭଲ ଅଛି ତ ଘରେ?
ହଁ ସମସ୍ତଙ୍କ ଦେହ ଭଲ ଅଛି। ଏବେ ଟିକେ ଏଇ ଥଣ୍ଡା ଏଇ ମୌସୁମ ସିଯିନି ଚେଞ୍ଜ ହଉଛି ଟିକେ ଥଣ୍ଡା ମଣ୍ଡା ଜର ଜର ଏ ରକମ ହଉଛି। ଜ୍ୱର ଟା କମ ଏ ଥଣ୍ଡା କାସ ବେଶୀ।
ହଁ ସିଜନ ଟା ଚେଞ୍ଜ ହଉଛି ସେଥିପାଇଁ ହଉଛି ଆଉ। ଆଉ କଣ କୁହ? ଆଉ ତମେ ଭୁବନେଶ୍ୱରରେ ତମର କେହି ଚିହ୍ନା ପରିଚ ଲୋକ ନାହାନ୍ତି?
ଘରେ ଚିହ୍ନା, ପରିଚୟ ଲୋକ। ହଁ। ଅଛନ୍ତି ଏଇ ଆମ ଯୋଉ ଦୀକ୍ଷା ଅନୁକୁଳୁ ଚନ୍ଦ୍ର ଦୀକ୍ଷା ଆମେ ନେଇଛୁ। ଦା ସେ ଦାଦା ଅଛନ୍ତି ଚିହ୍ନା ଆଉ। ମନ୍ଦିର କି ବି ବହୁତ ଥର ଯାଏ ସେଠି ଭୁବନେଶ୍ୱର କୁ ସେଠି ଚିହ୍ନା ଅଛନ୍ତି।
ଆଉ ଜଣେ ମୋ ସାଙ୍ଗ ଘର ବି ଅଛି ଭୁବନେଶ୍ୱର ରେ।
ଉୁଁ ହୁଁ ତମେ ଭୁବନେଶ୍ୱର କେବେ ଆସିଛ।
ହଁ ବହୁତ ଯାଇଛି।
ବୁଲାବୁଲି କରିକି ଯାଇଛ ତାହେଲେ ଏଠି ସବୁ ଜାଗା ବୁଲାବୁଲି କରିକି ଯାଇଛ।
ସବୁ ଜାଗା ବୁଲାବୁଲି କରିଛି କେବଳ ନନ୍ଦନକାନନ ଯାଇନି।
ପାଖେ ରେ ସବୁ ଜାଗା ବୁଲାବୁଲି କରିଛ ନନ୍ଦନ
ନନ୍ଦନକାନନ ଟା ବହୁତ ଇଚ୍ଛା ଅଛି ଯାଇତେ କିନ୍ତୁ ଯାଇପାରୁନି ସେଠିକି ମାନେ ଡୁରି ନାଗି ନି। ଯାର ଠାକୁର ପାଖୁ କୁ ଡୁରି ନାଗିନି କାରଣ ତାଙ୍କର ଡୁରୀ ନାଗି ନେ ସେଠିକି ବହୁତ ଥର ଇଚ୍ଛା କରିଛି କିନ୍ତୁ ଯାଇପାରୁନି।
ଅ ହ ହ ଆଉ ଇ ପୁରୀ ମନ୍ଦିର।
ହୁଁ ପୁରୀ ମନ୍ଦିର ଯାଇଛି।
ହୁଁ କେବେ ଆସ ତାହେଲେ କେବେ ବୁଲିକି ଯିବ ଆଉ।
ଯିବା ଏଇ ପୁରୀ ଯିବା ବୋଲି କହୁଥିଲେ କିନ୍ତୁ ଯାଇନେ। ପଇସା ପତ୍ର ସଟ ସାଟ ଅଛି।
ଅ ହଁ ରଥଯାତ୍ରାକୁ ଆସିବ ତାହେଲେ।
ନା ରଥଯାତ୍ରା କୁ ଯିବାନି ରଥଯାତ୍ରା ବହୁତ ପ୍ରବଳ ଭିଡ ହଉଛି ଛୋଟିଆ ଛୁଆଙ୍କୁ ନେଇକି। ଆଉ ର। ରଥଯାତ୍ରାକୁ ଯାଇହବନି ଯଦି ଯିବ ସେଇ ଘର ଉପରେ ଠିଆ ହେଇକି ଦେଖିବ। ନହେଲେ ଆଉ ରାସ୍ତା ଉପରେ ଆଉ ଯାଇପାରିବନି।
ହଁ ପ୍ରବଳ ତ ଭିଡ ହଉଛି।
ବହୁତ ପୁଡା ମୁଁ ଯାଇଥିଲି ମୋ ଝିଅ ଯେତେ ଛୋଟ। ଯେତେ ବେଳେ ଯାଇଥିନି ପେଲି, ଠେଲି ପକେଇଲେ ବାବା ମୁଁ ପଡିବୋ ତେ ଅନ୍ଧାର ଦେଖାହେଲା।
ହଉ ନହେଲେ ଏ ଯୋଉ ଯେତେବେଳେ ରଥରେ ଥିବେ ସେତେବେଳେ ଆସିକି ଦର୍ଶନ କରିକି ଯିବ।
ହଁ।
ସେତେବେଳେ ଭଲ ଅ ମାନେ ସକାଳୁଆ ଟାଇମିଂ ପଳେଇବ। ତ ଭଲରେ ଦର୍ଶନ କରିକି ଆସିବ ଲୋକ ଏତେ ନଥାନ୍ତି ଗହଳି ବି ଏତେ ନଥାଏ ସେଇ ଟାଇମିଙ୍ଗି ରେ ଦର୍ଶନ କରିକି ଯିବ। ସବୁ ଭଲ ତା ପରେ ପରେ ମାନେ ଚାରିଟା ବେଳ ଟାଇମିଙ୍ଗି ହେଲା ବେଳ କୁ ସେତେବେଳେ। ପ୍ରବଳ ଗହଳି ହେଇଯାଏ ରାତି ଟାଇମିଙ୍ଗି ଟା ବି। ପ୍ରବଳ ଗହଳି ଏ କାରଣ ସେତେବେଳେ ଟିକେ ପାଗଟା ଟିକେ ଥଣ୍ଡା ହେଲା ବୋଲି। ତ ସମସ୍ତେ ଯାଆନ୍ତି ଦର୍ଶନ କରିବାକୁ ତ ସେଇ ଟାଇମିଂରେ ବେଶୀ ଗହଳି ହେଇଯାଏ।
ଆଉ କଣ ଖାଇବ।
କଣ।
ମୁଁ କହିଲି କଣ ଖାଇବ।
ନା ଆମର ସବୁବେଳେ ଆମର ରାତିରେ ରୁଟି ଟିକେ ଅଧିକ ହେଇଯାଇଥାଏ ତ ସେଇଟା ଯୋଉ ସ। ସକାଳେ ଥାଏ ସକାଳେ ସେଇ ରୁଟି ଆମେ ସମସ୍ତେ ଖାଉ। ଭାଇ ଖାଏ ମୁଁ ଖାଏ ମାନେ ମୋ ଭଉଣୀ ବି ଖାଏ ବାବା ବି ଖାଆନ୍ତି।
ତୁମେ ବଡ ନା ସାନ ଭଉଣି।
ନା ମୁଁମ୍ ନାଇଁ ମୁଁ ମଝି ମୋ ଉପରେ ଗୋଟେ ବଡ଼ ଭଉଣୀ ମୋ ତଳେ ଗୋଟେ ଭାଇ।
ଆଛା-ଆଚ୍ଛା, ଆଉ ଆଚ୍ଛା କଣ ପାଠ ପଢୁଛ ନା ଏବେ ନା
ନା ମୋର ଉଁ ମାନେ ମୋର ପିଜି ସରିଲାଣି ପିଜି ସରିଲା ପରେ ମୁଁ ଏବେ ଅଛି ଘରେ ଗମେଣ୍ଟ ପାଇଁ ଟିକେ ପ୍ରିପେୟାର୍ ହଉଛି ଆଉ।
ଆଚ୍ଛା-ଆଚ୍ଛା।
ଆଉ ଏମତି ଆଉ।
ଆଉ ଘରେ ଏ ନା ମାନେ ଘରେ ମାଆ ବାପାଙ୍କ ଦେହ ଭଲ ଅଛି ନା?
ହଁ-ହଁ ଭଲ ଅଛି। ହଁ ଆଉ ଏଇ ରଜ ଏବେ ହେଇଥିଲା ତ ରଜରେ ଏବେ କୁଆଡେ ବୁଲାବୁଲି କରିନ ତମେ?
ହଁ ରଜରେ ମୁଁ ବାପ-ଅ ଘରକୁ ଯାଇଥିଲି ସେଠି ବୁଲାବୁଲି କଲି ଆଉ ରଜରେ ଯାତ୍ରା-ଆ-ଆ ସବୁ କଣ ମେଳା ପଳେଇଥିଲା ଯାତ୍ରା-ଆ-ଆ-ଆ ହେଇଥିଲା ଯାଇ ବୁଲାବୁଲି କରିକି ଦେଖାଦେଖି କରିକି ଆସିଲି ଆଉ।
ଆଉ କିଛି କିଣାକିିଣି କରିନ?
କିଣାକିଣି ମୁଁ ଆଉ କଣ କରିବି ଏଇ ଝିଅ ମୋର କିଣାକିଣି କରିବ। କହି ବେଲୁନ୍ ନେମି କ୍ଲିବ୍ ନେମି ଝିଅ ଛୁଆ ଆଉ।
ହଁ। ଆମର ଏଥର ରଜରେ ଟିକେ ମାଆଙ୍କର ଦେହ ଟିକେ ଭଲ ନଥିଲା। ତ ସେଥିପାଇଁ ଆମେ କୁଆଡେ ବି ହେଲେ ଯାଇପାରୁନୁ ଘରେ ଥିଲୁ ଆଉ ତାପରେ ଖ ସିଏ ଥଣ୍ଡାରୁ ତାର ବେକ ଟିକେ କାଟୁଥିଲା ତ ବେକ-ଅ-ଅ କାଟିବାକୁ ମୁଣ୍ଡ ବୁଲଉଥିଲା। ତାପରେ ଏମିତିରେ ବି ଖରାଟା ବି ହଉଥିଲା ଗରମ ସକାଶେ ଆଉ କୁଆଡେ ବି ଯିବୁ ବାହାରେ ଯାହା ଯାଇଥାନ୍ତୁ ରାତ୍ ତିରେ ନହେଲେ ଏଇ-ଇ-ଇ ଟିକେ ଖରା କମିଲା ପରେ। ତାପରେ ଆଉ ଇଛା ହେଲାନି ଆଉ କୁଆଡେ ଗଲୁନି ଆଉ ଯାଇନି ଆଉ ଭାବିଥିଲି।
ଆଚ୍ଛା।
ହୁଁ। ଆଉ କଣ କୁହ।
ଆଉ କଣ କହିବି? ଆଉ ପୁଅକୁ ନେଇକି ଯିବି ହବ ପୋଲିଓ ପାଇଁ।